ହ୍ୟାଲୋ।
ହଁ ହ୍ୟାଲୋ ମ୍ୟାଡ଼ାମ
ହଁ ଶୁଭ ସନ୍ଧ୍ୟା କଣ କରୁଥିଲେ?
ଏଇଠି ଟିକେ ଲେମ୍ବୁ ପାଣି ପିଉଥିଲି।
ଗଲି କଣ କରୁଥିଲେ?
ଲେମ୍ବୁ ପାଣି ଟିକେ ପାଦ ପିଉ ଥିଲେ। ହଁ ଶୁଭା ଯାଉନି କି?
ଲେମ୍ବୁ ପାଣି ହଁ କିଲି କଣ ଲେମ୍ବୁ ପ ସନ୍ଧ୍ୟା ସମୟରେ ଲେମ୍ବୁ ପାଣି। ଆ ଆମେ ସନ୍ଦେଶ
ଟିକେ ଇଚ୍ଛା ହବ ତ ପିଇଦେଲି ଆଉ। ଛା ର ତ ଟିକେ ପିଇଦେଲି ଆଉ। ହେଇଥିଲା ମ୍ୱୁ ପାଣି ସେ ଯୋଉ ଆମର କଣ ହେଇଛି ନା ଲେମ୍ବୁ ପାଣି କଣ ଭଲ ଅଛି ଲେମ୍ବୁ ପାଣି ଆମର କଣ ହେଇଥିଲା ନା ଆମ ଘରକୁ ଆସିଥିଲେ ଆମ ଉଲ ଟାଇମରେ ଦୀକ୍ଷା ନେଇଥିଲୁ। ସ୍କୁଲ ଟାଇମ ରେ ଯୋଉ ଦୀକ୍ଷା ନେଇ ଥିଲୁ ସେ ଲିଷ୍ଟଟା କଣ ଆସିଛି ସେ ଆସିଛି ତ ସେମାନେ ସବୁ ହଁ ଘର ଘର କି କଣ ବୁଲୁଛନ୍ତି ମାନେ ବୁଝୁଛନ୍ତି ଯେ କେମିତି ଅଛ ଆଉ କଣ କଣ କରୁଛ କୋଉଠି ବାହା ହେଇଛ? କଣ ହଜବେଣ୍ଡ କଣ କରୁଛନ୍ତି?
ହୁଁ
ସେ ସବୁ ଉ ମାନେ ବୁଝିବା ପାଇଁ ସେମାନେ ଆସିଥିଲେ ସେ କଥା ସବୁ ବୁଝୁଥିଲା ତାଙ୍କ ପାଇଁଠି ଲେମ୍ୱୁ ପାଣି କରିଥିଲି ଆଉ ସେ ବଳିଥିଲା ତ ଆ ଟିକେ ପିଇଦେଲି ଆଉ।
ଆଚ୍ଛା।
ପଢୁଥିଲା କଣ ଭାଉଜ ଗ୍ଲାସ ପି ଦେଲେ। ହୁଁ ବୋଉ ଗ୍ଲାସ ପିଲା ଆଉ ଆଉ ଗ୍ଲାସ ସେ ମୋ ପାଇଁ ବି ଦେଇଥିଲା ମୁଁ ବି ଗୋଟେ ଗ୍ଲାସ ପିଇଦେଲି ଆଉ।
ଆଉ ସନ୍ଧ୍ୟା ବେଳେ ଆଜି କଣ ଖାଇବା ପିଇବା ହେଇ ଚି ନା ସେ ଖାଲିଲେ ମୁଁ ଖାଇ
ସନ୍ଧ୍ୟା ବେଳେ ଏଇ ଲେମ୍ବୁ ପାଣି ପିଇଛି ଆଉ ଭା ତ ଟିକେ ହୁଁ ହୁଁ।
ଖାଇନ କିଛି ଆଉ ମୁଁ ଏଇ ସନ୍ଧ୍ୟା ବେଳେ ଏଇ ଆ ଚାଟ ଟିକେ ଆଣିଛନ୍ତି ସେ ଯୋଉ ଚଣିବରା ସେଟା ଆଣିଛନ୍ତି ଚାଟ୍ ଖାଇବି ଆଉ। ଏ ଆଉ ମୁଁ ଫୋନ କରିଥିଲି କଣ ପାଇଁ କି ଝିଅ ଏଠି ପାଖରେ ଆମର ସେଠି ଗୋଟେ ଶ ସଙ୍ଗ ହଉଛି ତ ସେଇଠି ତ କଉ ଦିଟା ଝିଅ ନେଇଯାଇ ଜନ୍ତି ହଁ। ନେଇଯାଇଛନ୍ତି ମୁଁ ତାକୁ ଇ ତାକୁ ଉଁ ସେଓକୁ ଗ୍ରାଇଣ୍ଡିଙ୍ଗ କରିକି ତାକୁ ଇଏ କରିକି ଖୋଇଦେଇକି ତାକୁ ଅ ରେଡି କରିଦେଇକି ତାକୁ ପଠେଇଦେଇଛି, ସିଏ ସେଇଠି ଯାଇଛି ମୁଁ ଏମିତି ବସିଥିଲି ତ ତୁମ କଥା ଆଜି ମନେ ପଡ଼ିଗଲା, କେବେଠୁ କଥ ଥାଇ ନଥିଲି ସେଥିପାଇଁ
ହଁ ସେଥିପାଇଁ ହଁ। ଓ ହ ନା। ମୁଁ କହିଲି ସେଓ ଟାକୁ ଗ୍ରାଇଣ୍ଡିଙ୍ଗ କାହିଁ ଦଉଛନ୍ତି ସିଝେଇକି ତ ଦେଲେ ସିଝ
ସିଝେଇକି ନା ନା ନା ନା ନା ସିଝେଇକି ଦିଆ ଆଉ ଏବେ ସିଝେଇକି ଦଉନି ଏବେ ସେ ଧୀରେ ଧୀ ବଡ଼ ହେଲାଣି ଆଉ ତାକୁ ସେ କ କଞ୍ଚା ଜିନିଷ ଟା ଟିକେ ଖାଉ ତାର ଇଏଟା ଜାଣୁ ଆଗରୁ ଦିଏ ସିଝେଇକି କିନ୍ତୁ ଏଇ ଦି ମାସ ହେଲାଣି ତାକୁ ଧୀରେ ଧୀରେ ମୁଁ କଞ୍ଚାଟା ଦଉଛି କଞ୍ଚ
ଭଳିଆ କାହିଁ ଦଉଛନ୍ତି ସେଇଟାକୁ ସନ୍ଧ୍ୟା ଭଳିଆ ଦେଲେ ଥଣ୍ଡା ଧରି ପାରେ।
ହଁ ଥଣ୍ଡା ନାହିଁ ସେ ବେଶୀ ଲେଟ ହୁଏନି ସେ ପାଞ୍ଚଟା ଭି ତରେ ଖାଇଦିଏ। ଏ ଦିନେ ଦିନେ ଶୋଇବା ଲେଟ୍ ହଉଛି ତ ସେଥିପାଇଁ ଟା ଦେଇଦେଲି ସେଇଟା ଆଉ ଗୋଟେ ଖାଦ୍ୟ ବି ଭାବୁଛି ମୁଁ ସେଇଟା କଣ କରି
ସେଟା କଣ କରନ୍ତୁ ଛତୁଆ ଟିକେ କରନ୍ତୁ ଛତୁଆ ଟା ଟିକେ ଦିଅନ୍ତୁ। ଛୁଆ ବଡ ହେଲାଣି ବର୍ଷେ ହେଲାଣି। ବର୍ଷେ ହେଲାଣି ନା ନା କେତେ ଦିନ୍ ହେଇଛି ତାକୁ ଗୋଟେ ବର୍ଷ ହେଇଗଲାଣି ଗୋଟେ ବର୍ଷ ହେଇଗଲାଣି ତାକୁ ତାକୁ ହୁ ଇଏ କରିକି ଛତୁଆ ଟିକେ ଦିଅନ୍ତୁ। ବୁଝିଲେ ଚୁଡା ଚୁଡା ନା ହାଲକା ଯେ ରାତି ଖାଇବା ଟା କେ କେତେବେଳେ ଖାଉଛି?
ରାତି ଖାଇବାଟା ଦଉଛି ନଅଟା ସାଢ଼େ ଆଠଟା ନଅଟା ଭିତରେ।
ଉଁ ହୁଁ ନହେଲେ ସାଢେ ଆଠଟା ନଅଟା ଭିତରେ ଯଦି ଦଉଛନ୍ତି ଚେଇଁ ପାରୁଛି ତାହେଲେ ତାକୁ ପାଞ୍ଚଟା ଛଅଟା ବେଳକୁ ଦେଇପାରିବେ ଛତୁଆଟା, ଛତୁଆଟା ବି ଖାଇଲେ ଛୁଆଙ୍କ ଟିକେ ଭଲ ସଖାଳ ଟାଇମରେ କଣ ଦଉଛନ୍ତି?
ଡଲିଆକୁ ଖିରି କରିକି ଦଉଛି ଆଉ।
ହୁଁ ହୁଁ କେମିତି ଡଲିଆ ଟା ଖିରି କରୁଛନ୍ତି?
ଡଲିଆକୁ ଆଗେ ଗୁଆ ଘିହରେ ଭାଜି ଦୋଉଚି। ତାକୁ ଗ୍ରାଇଣ୍ଡିଙ୍ଗ ଗ୍ରାଇଣ୍ଡିଙ୍ଗ କରିଦେଇକି ଟିକେ ମାନେ ଇଏ ଭଳିଆ କରିଦଉଛି ତାପରେ ତାକୁ ଯୋଉ ଖିରି ଯେମତି କରନ୍ତି ସେମତି କରିକି ଦଉଛି ଆଉ।
ହୁଁ ହୁଁ ଆମର ଦଉନାହାନ୍ତି ଯୋଉ ଉଷୁନା ଚାଉଳ ଘୋରା କରିକି ଦଉନାହାନ୍ତି? ସେଟା ବି ଛୁଆ ଖାଇଲେ ଭଲ ନା ହବ ତାକୁ ବି ସେମିତି କଣ କରିବେ ଉଷୁନା ଚାଉଳ ଦେଶୀ ଉଷୁନା ଚାଉଳ ତମର ଦେଶ୍ ସି ଚାଉଳ ନା କିଣା ଚାଉଳ?
ନାଇଁ ଘର ଚାଉଳ ମାନେ
ଘରେ ଧାନ ବସନ୍ତି ହଁ ହଁ ହଁ ହଁ ହଁ ସେଇଥିରେ ହାତରେ ମୁଠେ ମାପିକି ତମ ଝିଅ ଖାଇବା ଅନୁସାରେ ମୁଠେ ଚାଉଳ ବତୁୁରେଇ ଦେଇଥିବେ ସକାଳୁ। ସକାଳୁ ବତୁରେଇ ଦେଇଥିବେ ସେଥିରେ କାଜୁ ଗୋଟେ ଆଉ ଆମର ପେସ୍ତା ବାଦାମ ହୋଉ ଅକ୍ରରୋଡ ହୋଉ ପକେଇଦେବେ। ହେଲା ଉ ପକେଇ ଦେଇଥିବେ ଗୋଟେ ଗୋଟେ ଖିସମିସ ହୋଉ ସବୁ ପକେଇ ଦେବେ ପକେଇ ଦେଇକି ତାକୁ ବାଟି ଦେବେ। ଗ୍ରାଇଣ୍ଡରରେ ବୁଲେଇଦବେ ତାପରେ କଣ କରିବେ ନା ପାଣି କଡେଇ ବସେଇଦବେ। ହେଲା ତ ତାକୁ ପାଣିଆ ପାଣିଆ କରିଦେ ପାଣି ଅଳ୍ପ ଟିକେ ଦେଇଥିବେ। ହେଲା ଏଇଟା ତ ପୁଣି ଇଏ ହେଇଯିବ ନା ତାକୁ ସେଇ ପାଣି ଗରମ ପାଣି ଫୁଟିଲାଠୁ ଏଇ ଯୋଉଟା ଗ୍ରାଇଣ୍ଡିଙ୍ଗ କରିଥିବେ ତାକୁ କୁ ପକେଇଦେବେ ହେଲା ତାପରେ ଟିକେ ଲୁଣ ଟିକେ ଲୁଣ ନହେଲେ ନାଇଁ ହୁଁ ପତଳା କରିକି ବାଟିଥିବେ। ଟିକେ ଲୁଣ ପକେଇଦେବେ ଲୁଣ ପକେଇଦବେ ତାପରେ ଅମୁଲ ହଉ କି କ୍ଷୀର ହଉ କ୍ଷୀର ଯଦି ଥିବ ତ ଭଲ କଥା। କ୍ଷୀର ଦେବେ ଯଦି କ୍ଷୀର ନଥି ଥିବ ଅମୁଲ ଟିକେ ପକେଇଦେବେ। ତାପରେ ତାକୁ ପକେଇ ଦେଇକି ତାପରେ ସେ ଘାଣ୍ଟିବେ ଖାଲି ଯଦି ଝିଅକୁ ମାନେ ତମର ଚିହ୍ନି ଯଦି ନ ଦଉ ଥିବ। ଟିକେ ଗୁଡ ପକେଇଦବ। ମିଠା ନହେଲେ କାହାର ଛୁଆ ଖାଇବନି। ଟିକେ ଚିନି ଅଳ୍ପ ଅଳ୍ପ ଟିକେ ପକେଇଲେ ଚଳିବ ନହେଲେ ନାଇଁ ଗୁଡ଼ ପକେଇଦବ। ଚିନି ଟା ମୁଁ ଟିକେ ଚିନି ଟା ିଆ ମୁଁ ଝିଅକୁ ଦଉି ଚିନି ଟିକେ ଦଉଥିଲି ତାକୁ ସେମିତି ଆଉ ପାଣିଆ ଭଳିଆ ତମେ ଟିକେ ଇଏଟା ଦରକାର
ଯେତିକି ବହଳିଆ ର ତମେ ଯେମିତି ଦଉଥିବ ଖାଦ୍ୟ ଆଉ ହୁଁ।
ସେ ଅନୁସାରେ ତମେ ତମର ପାଣିଆ କରିବ। ସେଟା ଟିକେ ରହିକି ଥଣ୍ଡା ହେଲା ବେଳକୁ ସେ ବସିଯାଏ ତାକୁ ଟିକେ ପାଣିଆ କରିବ। ପାାଣିଆ କଲେ ତାକୁ ତାକୁ ସୁବିଧା ହବ ଛୁଆ ତ ଛୋଟ ଛୁଆ ତ ମାନେ ଖାଇ ପାରିବେନି ନା ବହଳିଆ ସେଇ ବହମ୍ ପାଣିଆ କଲେ ସେ ଖାଇବାଟା ତ ସହଜ ହବ।
ସେ କାଜୁ ଫାଜୁ ମିଶେଇକି ସବୁ ଚାଉଳ ସହିତ ବାଟିଦେଲେ ହବ ନା ଚାଉଳ ସହିତ ମିଶ
ହ ହଁ ସବୁ ବତରୁ ଦେଇଥିବେ ଚାଉଳ ବତରୁ ବେଳେ କାଜୁ, ଖିସମିସ ସେ ଦିଟା ଆଉ କାଜୁ ଦିଟା କି ଗୋ ଗୋଟେ ଆଉ ହାତ ତାର ଚାଉଳ ଟା ମୁଠେ ନବୁ। ହେଲା ଅଧିକ ଉପରେ ଭଲେ ନଷ୍ଟ ହବ। ହେଟା ବି ବଳିଲେ ବଡ ଲୋକ ହଁ କେତେ ଖାଇବେ ତାର ବଳିରେ ବି ବଡ ଲୋକ ଲୋକ ବି ଖାଇ ଖାଆନ୍ତି ମୁଁ ଆମର ମୋ ଝିଅ ପାଇଁ ଯେତେବେଳେ କରେ ଅଧିକ ହେଇ
ତମେ ଝିଅ କୋଟା କେତେ ମାନେ ଇଏ ର ଦେଇଥିଲ କେତେ ଇଏ ରୁ ସେଟା ଷ୍ଟାର୍ଟ ମାନେ ଆରମ୍ଭ କରିଥିଲ?
ମୋ ଝିଅ ତ କ୍ଷିରି ଚଟା ହେଲା ତାର ନଅ ମାସରେ ହେଲା ବୁଝିଲେ ନା ନଅ ମାସର ଖିରି ଚଟେଇ ଦେଲି ସାତ ମାସ ରେ ହେଇପାରିଲାନି ମୁଁ ଗୁଡ୍ଗାଓଁ ରେ ରହୁଥିଲି ଗୁଡ୍ଗାଓଁ ରୁ ଆସିଲି ତାପରେ ମୋ ସାଙ୍ଗ ବାହାଘର ଥିଲା। ପଳେଇ ଆସିଲି ଇଆଡେ ଆଉ-ଉ-ଉ-ଉ ତାପରେ ଆଉ ତାକୁ ମୁଁ ସାତ ମ-ମ ମାସରେ ଆଉ କ୍ଷୀଚଟେଇ ପାରିଲି ନା କି ଚୁଟି ପକେଇ ପାରଲି ନାହି। ତାପରେ-ଏ-ଏ-ଏ ନଅ ମାସରେ ଆ-ଆ-ଆ କଣ କଲି ନା-ଆ-ଆ
ଖିରି ଚଟା କରିଦେଇଥିଲ।
ତାପରେ ନ ମା, ତାପରେ ମୋ ମାାଇ ଏସ ପାଟ୍ କରି ଯାଇଥିଲେ ଆଉ କରିପାରିଲିନି। ତାପରେ ନଅ ମାସରେ ନା ଦଶ ମାସରେ ତାକୁ ଖିରିଚଟା କରିଥିଲି। ଖିରିଚଟାରେ ଏକାଥରେ ଖିରିଚଟା ପରେ ତାକୁ ସେଇଆ ବର୍ଷକ ଠୁ ଦେଲି ସେଇଥିରୁ ଟିକେ ଟିକେ ହୁଁ ସେ ଖାଇଥିଲା ହଁ ସେଇଟା ଖାଇଲେ ଛୁଆ-ଆ-ଆ ଙ୍କର ଟିକେ କିଏ ମାନେ କଣ କହିଲ ଯଉଟା ଉ-ଉ ଆଗ କାଳର ଜିନିଷ ସେଟା ଆମର ମାନେ ଦେଶୀ ଜିନିଷଟା। ବୁଝିଲୁ ନା ଦେଶୀ ଖାଇବା ନା ସେଟା ଦେଲେ ଛୁଆଙ୍କୁ
ତାକୁ ଗୋଟା ଯଉ ଆଉଠି ବଢ଼ାନ୍ତି ପନ୍ଦର ମିନିଟ୍ ଭିତରେ ବୋଧେ ହେଇଯିବ ଆଉ ପଟିି ବା ଟା
ପନ୍ଦର ମିନିଟ ବି ନୁହେଁ ଆହୁରି କମ ସମୟରେ ହେଇଯିବ। ପାଣି ଟାଣିକି ତାଟିଏ ଦେଲେ ଏଟା ହେଲା ତାଟିଏ ଛୋ ଗ୍ରାଇଣ୍ଡର ମସଲା ଜାଦ ବାଡାକ ହେଲା ଯାର ଫୁଲ ହେଇଗଲା ତାକୁ ସେଇଥିରେ ପକେଇଦେବେ ପାଣିଆ ପାାଣିଆ କରିକି ଆଉ ଟିକେ ସେ ଫୁ ଏଟି ଗଲା ଠୁ ତାକୁ ଓହ୍ଲେଇ ଦେବେ।
ସେଥିରେ ଲୁଣ ଟିକେ ଯୋଉ ଗୁଡ ଟିକେ ପକେଇଦେଲେ ହବ ଆଉ ହୁଁ।
ପକାକ ଚିହ୍ନି ପକା ଚିହ୍ନି ଟା ତ ଛୁଆଙ୍କୁ ଟିକେ ଦେବା କଥା ନୁହେଁ। ମୁଁ କିନ୍ତୁ ସେଇଥିରେ କଲାବେଳେ ଟିକେ ଚିନି ପକେଇଦିଏ ମିଠା ନହେଲେ ଛୁଆଙ୍କ ପାଟିକେ ସ୍ଵାଦ ନଆସେ ସେ ଖାଇବେନି। ହୁଁ।
ଆଉ ଯୋଉ ରୁଟି କେମିତି କଣ ଦିଅ କ୍ଷୀରରେ ଦିଅ ନା କଣ?
ରୁଟି ଟା ରାତିରେ ରୁଟି ଦବ ରୁଟି କେମିତି ଦବ ଆଗେ ରୁଟି ଟାକୁ ଧୋଇଦବ ହେଲା ରୁ ତାକୁ ଧୋଇ ଦେଇେଇକି ଇଏ ଥଣ୍ଡା କରିଦବ ତାପରେ ଗରମ କ୍ଷୀରରେ ସେ ରୁଟି ଟାକୁ ପକେଇ ଦବ ସେମିତି ପକେଇ ପାର ମାନେ ଏମିତି କଲେ ଭଲ। ଛୁଆଙ୍କ ମାନେ ଗ୍ୟାସ ଫାସ ଇଏ ପାଇଁ ଭଲ। ଧୋଇଦେଲେ ରୁଟି ଟା ଆଉ ଯଦି ଧୋଇ ନପାଇଲ ଫୁଲିଥିବା ରୁଟି। ରୁଟି ଗୋଟେ ଗରମ ରୁଟି ଗରମ କ୍ଷୀର ରେ ପକେଇଦେବେ। ଗରମ କ୍ଷୀରରେ ପକେଇଦେବେ ହଁ।
କ୍ଷୀର ତ ତମେ ମାନେ ଛୁଆଙ୍କୁ ବେଶୀ ଆରମୂର୍ତ ବେଶୀ ଦେଇପାରିବନି କ୍ଷୀର ମୁ କହିଲି କ୍ଷୀର ତ ବେଶୀ ଦେଇହବନି ନା।
ଦେଇ ହବନି କାହିଁକି କ୍ଷୀର ଭାଗ ଟା ଯେଣ କିି କ୍ଷୀର ଅ ଗୋଟେ କପ୍ କ୍ଷୀରରେ ଦି କପ ପାଢ ଦେଇଦବ। ଛୋଟ ଛୁଆ ନା। ସ କ୍ଷୀର ଟା ଖାଇ ପାରିବନି। ତାକୁ ବହଳିଆ କ୍ଷୀର ନା ଗୋଟେ କପରେ ଗୋଟେ ଦିନ ତ ମାନେ ବହଳିଆ ବି ହବ ଗୋଟେ କପ ର ଦି କପ୍ ଦେଇଦବ ପାଣି।
ଗୋଟେ କପ୍ କ୍ଷୀର ସହିତ ଦି କପ୍ ପାଣି ଦେଲେ।
ହୁଁ ସିଏ ନା ହଜମ କରିପାରିବେ ନାହି ନା କ୍ଷୀର ଦିଅନ୍ତୁ କ୍ଷୀର ଯାହାେଲେ ଦେବେ ନା ବର୍ଷକ ହେଲାଣି ଆଉ କ୍ଷୀର ଦେବେନି। ଆଉ ଛୁଆ କଣ ଖାଇବେ। ଯଦି କ୍ଷୀର ଫିର ଦେବେନି ହୁଁ ସନ୍ଧ୍ୟାଳ ଟାଇମ ଟା ମୁ ଛତୁଆ ଦିଏ।
ସକାଳେ ଚାଉଳ ଘୋରା।
ନା ସକାଳେ ଦିଏ ନା ଚାଉଳ ଘୋରା ସକାଳେ ଦିଏ ଛତୁଆ ସନ୍ଧ୍ୟା ବେଳେ ଦିଏ ଏଇ ଯୋଉ ଚାଉଳ ଘୋରା ଦିଏ।
ଆଚ୍ଛା। ସକାଳୁ ଛତୁଆ ଦେଇଦିଅନ୍ତି ସନ୍ଧ୍ୟା ଯୋଉ ସନ୍ଧ୍ୟା ଟାଇମ ରେ ଚାଉଳ ବରା, ରାତିରେ ରୁଟି।
ର ରୁଟି ଖରାବେଳେ ଭାତ ଡାଲି। ଭାତ ଡାଲି ହଉ କି ଭାତ ଡାଲମା। ମା ହଉ।
ହଁ ହଁ ଭାତ ଡାଲମାକୁ, ଛୁଙ୍କ ଦେଇକି ନା କେମିତି କଣ ଦିଅନ୍ତି?
ଡାଲମା ଟା ଛୁଙ୍କ ଦିଏ, ଭାତ ଡାଲମା ଯୋଉ କଲି କି ଡାଲି ଯୋଉ କଲି ଛୁ ଙ୍କ ଦିଆ ହେଲା ପଘାର ହେଲା। ଆମର ଏକାଥରେ ପଘାରି ଦିଏ। ତା ପାଇଁ ପରିବା ପତ୍ର ଟିକେ କରିକି ଅଧିକ ଭାର୍ କରିଦିଏ ଦିଏ ତାପରେ କଣ କରେ ନା ସେଇ ଭାତ ଭାତ କ ଡାଲିକି ଯୋଉ ଚଲା ଥାଏ ସେଇ ଚଲା ଟା ଗଳେଇ ଗଳେଇକା ଚଲେଇ ଚଲେଇକା ଗଳେଇ ଗଳେଇକା ଦିଏ।
ହଁ ମୁଁ ବି ଠିକ ସେମିତି ଯୋଉ ମାନେ ଚଲେଇକି ଦଉଛି।
ହଁ। ସେ ଚଲା ତ ଚଲେଇକି ଦବା ସେ ଖାଇବ।
ହୁଁ। ଆଉ ସେଇଟାକୁ ତାହେଲେ ଭଲ ସେମିତି କଲେ ହବ ଆଉ।
ହୁଁ।
ହୁଁ ଆଚ୍ଛା ହଉ, ହଉ ଠିକ ଅଛି ଆଉ ଆପଣ ଏତେ ସବୁ ଜିନିଷ ପାଇଥିବାରୁଁ ଧ ଧନ୍ୟବାଦ ହଉ।
ହଁ ହଉ ମୁଁ ଯାଉଛି ଝିଅକୁ ଖୁଆଇବି।
ହଉ।
ହ ।